ହ୍ୟାଲୋ।
ହୁଁ କଣ କରୁଚନ୍ତି?
ହଁ ଏବେ ବସିଚି ଉମ୍ ବସିଚି ତମ ପାଖକୁ ଟିକେ କଲ କଲି ଏବେ କଲ କରିସାରିଲା ପରେ ଯିବି ରୋଷେଇ କରିମି।
କଣ ରୋଷେଇ?
ଆଜି ରୋଷେଇରେ ମୁଁ ମାଛ ତରକାରୀ କରିବି ବୋଲି ଭାବୁଛି।
ମାଛ କେମିତି ହୁଏ।
ମାଛ ଗୋଟେ ଟେ ମାଛକୁ ଆଗ ଭଲକିରି ଧୋଇ ଧୁଆ ଦବ। ତାପରେ ତାକୁ ତେଲରେ ଆ। ତମ ଇଛା ଯାହା ତେଲରେ ତାୱାରେ କିମ୍ବା କଡେଇ ରେ ତମ ଇଚ୍ଛା ଯୋଉ ଥୀ ରେ ତମେ ଭାଜି ପାର। ନ ନାଇ ଛାଣି ପାର ତାକୁ ଭାଜିବ କି କିମ୍ବା ଛାଣିବ। ଛାଣିକି ଥୋଇଦବ। ତାଡେ ପିଆଜ, ରସୁଣ, ଅଦା ତାକୁ ବାଟିଦବ। ଭଲ ଭାବରେ ଚିକଣ କରିକି ବାଟିଦବ। ଆଉ ସେଥିରେ ଜିରା ଟିକେ ସୋରିଷ ଟିକେ ଅଲଗା। କିରି ବାଟିଥିବ। ଉଁ ଆକୁ ଭଜା ଭଜି କରିକି ଥୋଇକି ତାପରେ କଡେଇ ବସେଇବ ତେଲ ପକେଇବ। ମାଛର ରଙ୍ଗ ଟିକେ ଆସିବାକୁ। ତରକାରୀ ର ଟିକେଁ। ଚିନି ପକେଇ ଦବ ଅଳ୍ପ ସାମନ୍ୟ ଚିନି ପକେଇ ଦବ। ସେ ଚିନିଟା ଯେମତି ଲାଲ୍ ହେଇ ଆସିବ ସେଥିରେ ପିଆଜ। କାଟିକି ରଖିଥିବ ପିଆଜ କଟା ପକେଇବ। ପିଆଜ ଫ୍ରାଏ ହେଲା ବେଳକୁ ପିଆଜ ଟା ପୁରା ପୋଡ଼ି ଯିବନି ଟିକିଏ ତା ରଙ୍ଗ ବଦଳିଯିବ। ଟିକେ ମାନେ ଟିକେ ଖଇରିଆ ଖଇରିଆ ବି ନୁହଁ ଟିକେ ଟିକେ ରଙ୍ଗ ବଦଳି ଗଲେ ନରମି ଗଲେ ତାକୁ ମସଲା ପକେଇ ପକେଇଦବ ପିଆଜ ରସୁଣ। ଅଦା ବଟା ପକେଇଦବ ପକେଇକି ତାକୁ କୁ ଉଁ ଭଲକିରି କସିବ। କସିଲା ଭିତରେ ତମେ ହଳଦୀ ଟିକେ ପକେଇବ। ଲଙ୍କାଗୁଣ୍ଡ ଟିକେ ପକେଇବ ଟମାଟ ପୁରା ସରୁ ସରୁ କରିକି ଟିକ୍ ଟିକ୍ କରିକି କାଟିଥିବ। ତାକୁ ପକେଇ ଦବ। କା କରିକି ଲୁଣ ସେଥିରେ ପକେଇଦବ ଲୁଣ ଟା ପକେଇଲେ ମସଲା ଟା ଶୀଘ୍ ଘ୍ର ସିଝିଯିବ ଆଉ ମସଲିଆ ଗନ୍ଧ ଦବନି। ଉଁ ତାକୁ ଉଁ ଭଲକରି ଭାଜି ଦବ ଭାଜି ସାରିଲା ପରେ ଆଳୁ କାଟିଥିବ ତମ ଘରର ମେମ ବର ଅନୁସାରେ ତମ ଘରର କେତେ ଜଣ ସଦସ୍ୟ ଅନୁସାରେ। ସେ ଆଳୁକୁ କାଟିଥିବ ଚ ଇଛା ହେଲେ ତମର ଚୋପା ଛଡେଇକି କାଟି କାଟିପାର ନହେଲେ ନାଇଁ ସେମିତିବି କାଟିପାର। କାଟିକି ତାକୁ ଉଁ। କଷିବ କଷିଲା ବେଳକୁ ଦେଖିବ ଆଳୁ ଟା ଯେତେବେଳେ। ଫାଙ୍କ ସିଝା ହେଲା ଯେଉଁ ସୋରିଷ ଆଉ ଜିରା ବଟା। ତାକୁ ଟିକେ ଦେଇଦେବ ଅଳ୍ପ ଦବ ବେଶୀ ଦବନି। ଦେଇଦବ ତାକୁ। କସିବ ବେଶୀ କସିବନି ଯେହେତୁ ସୋରିଷ ପଡିଛି ସୋରିଷ ଟା ବେଶୀ କସିଲେ ପିତା ଲାଗିବ ତେଣୁ ତାକୁ ପାଣି ଦେଇଦବ। ଆଳୁ ଟା ସିଝିଲା ବେଳକୁ ପୁରା ପାଣି ଦେଇକି ଘୋଡେଇଦବ। ଆଳୁଟା ସିଝିବ ସିଝିଲା ପରେ। ଉଁ ସେସବୁ ଫୁଟା ତରକାରିରେ ତମର ଯେ ଯେତେ ଜଣ ଘର ପରିବାର ଭାଜିକି। ମାଛ ରଖିଥିବ ତାକୁ ପକେଇ ଦବ। ମାଛ ଝୋଳରେ। ନିହାତି ସାତ ଆଠ ଫୁଟଣ ଆସିଲେ ତରକାରୀ ଟା। ତରକାରୀ କି ବନ୍ଦ କରଦେବ ତମେ ଚାହିଁଲେ ବି ତମର ଅଁ ମାଛ ଆଜିକାଲି ମାଛ ମସଲା ମିଳୁଚି। ମାଛ ମସଲା ବି ଟିକେ ଦେଇପାର ଯଦି ନ ମିଳିଲା ନ ପା ଆ ଅଛି ସେମିତି ବି ହବ। ଆଉ ତମର ଆଜି କଣ କରିଚ ରୋଷେଇ କରିବାକୁ ଭାବୁଚ?
ଆମର ହୋଉଚି ବୁଟ ଡାଲି ତରକାରୀ କରିବି।
ହୁଁ।
ଆଉ ବୁଟ ଡାଲି ତାକୁ କଣ କରିବା ନୁ ବୁଟ ଡାଲି ଭିଜେଇ ଦେଇଚି। ବୁଟ ଡାଲି ଟିକେ ସାଧା ପାଣିରେ ଭିଜେଇ ଦେଇଚି ତା ଆଁ ସେ ଟିକେ ଭିଜି ଗଲାଠୁ ତାପରେ ଆଣିକି ଆଳୁ ଆଉ ସେଇ ଯୋଉ ବୁଟ ଡ଼ାଲି କି ତା କଣ କରିବି ନା କଡେଇରେ ବସେଇକି ଗ୍ୟାସରେ ବସେଇଦବି ନହେଲେ ପ୍ରେସରରେ ଦେଇ ଦେଇକି ଗୋଟିଏ ପ୍ରେସରରେ ଗଟିଏ ହୁଇସିଲ୍ ଆସିଲେ ତାକୁ କାଢିଦେବି ତାକୁ କାଢିଦେଇକି କଣ କରିବି ନା ଟମାଟୋ କାଟି ଦେଇଚି ପିଆଜ କାଟି ଦେଇଚି। ଏଁ ହେଟୁ ପିଆଜ ଟ୍ରମ୍ ରସୁଣ ଅଦା ଆଉ ଧନିଆ ତା ପେଷ୍ଟ କରିଦେଇଚି ପେଷ୍ଟ କରିକି ରଖିଚି। ଉଁ ତାକୁ କଣ କରିବି ନା କଡେଇ ବସେଇଲି। କଡେଇ ବସେଇିଲା ପରେ ପିଆଜ କୁ କାଟିିକି ଲ ଲଙ୍କା କଞ୍ଚା ଲଙ୍କା ପିଆଜ ଏମିତି କାଟିବି। ଏ ଜିରା ଏମିତି ଗୋଟେ ଫୁଟଣ ଦେବି ଫୁଟଣ ଦେଲା ପରେ ଉଁ ଏ କୁ ମସଲାକୁ ଛାଡିବି ମସଲା କ ପକେଇବି ମସଲା ହେଇ ଆସିଲା ଠୁ ଟମାଟୋ ତାପରେ ଦେଇଦେବି। ତାପରେ ଲୁଣ ସ୍ଵାଦ ଅନୁସାରେ କାରଣ ଲୁଣ ଟା ଦେଲେ ମ୍ ତରକାରୀ ତ ଟେଷ୍ଟ ଲାଗେ ମସଲାରେ ଲୁଣ ଟା ପକେଇଲେ ଉଁ ତରକାରୀ ଟା ଟେଷ୍ଟ ଲାଗେ ତେଣୁ ଲୁଣ ଟା ପକେଇବ ତାପରେ ଟିକେ କଷିବ କଷି ତାର ବାସ୍ନା ପଳେଇଲା ପରେ ତାକୁ ଏଇ ଯୋଉ ଆଳୁ ବୁଟ ଡାଲି ତାର ସିଜିଯାଇଚି ତ ତାକୁ ଢାଳିବ ଆଉ ଢାଳିକି ଟିକେ କଷିଦବ କଷିଲା ପରେ ଟିକେ ଏଁ ମିଟ ମସଲା ଛାଡିଦବ। ମିଟ୍ ମସଲା ଛାଡ଼ିଲାଏ ତାପରେ ଟିକ ଅଳ୍ପ ସିଏ କଷି ଆସି ହେଇ ସାରିଲା ପରେ ଟିକେ ପାଣି ଦେଇଦବ ପାଣି ଅଳ୍ପ ପରିମାଣରେ ପାଣି ଦ ଦବ ଦେଲା ପରେ ତାପରେ ଘୋଡେଇ ଦବ ଘୋଡେଇ ଦେଲା ପରେ ସିଏ ଚାରି ଛଅ ଫୁଟଣା ହେଲା ପରେ କାଢିବ କାଢିକି ତାପରେ ଆଣିକି ଥୋଇବ ଥଣ୍ଡା ହେଲାଠୁ ଟିକେ ସ୍ଲାଇଟ ଗରମ ତ ଥଣ୍ଡା ହେଲାଠୁ ତମେ ତାପରେ ଖାଇବ ବାହାର କରିବ ଯେମିତି ବେଶୀ ପାଣି ନଥିବ କି କି ବେଶୀ ଶୁଖିଲା ହେଇନଥିବ। ସେ ଅନୁସାରେ କରିବ ତମର ଆଉ କଣ ରୋଷେଇ କରିଚ?
କଣ କହିଲ?
ଆଉ କଣ ରୋଷେଇ?
ଆଉ ଡାଲି କରିବି ହରଡ଼ ଡାଲି କରିବି ହୁଁ। ହରଡ଼ ଡାଲି କି ଦି କପ ଆମେ ଏ ତିନି ଚାରି ଜଣ ମଣିଷ ତେଣୁ ଛୋଟ କପ ରେ ଦେଢ କପ ଡାଲି ପକେଇଲେ ଆମର ତିନି ଚାରି ଜଣଙ୍କୁ ହବ ଦେଢ କପ ଡାଲି ପକେଇବି ସେଥିରେ ଗୋଟିଏ ଟମାଟୋ ଉ ଛୋଟ ଛୋଟ କରିକି କାଟିକି ପକେଇବି। ଆଉ ପିଆଜ ଗୋଟେ ତାକୁ ବାଟିକି ଚାଟିଖଣ୍ଡ କରିକି ପକେଇବି ସେ ଡାଲିରେ ପକେଇବି କଞ୍ଚା ଲଙ୍କା ଦିଟା ପକେଇକି ତାକୁ ଗୋଟେ ହୁସିଲ ଦେଇକି ସିଟି ଗୋଟେ ସିଟି ଦେଲେ ଡାଲିଟା ହେଇଯିବ। ଡାଲି ହେଲାପରେ ଟାକୁ ଆଉ ପିଆଜରେ ନପୁଟେଇକି ତାକୁ ଶୁଖିଲା ଲଙ୍କା ଆଉ ଜିରାରେ ଫୁଟେଇବି। ଆଉ ଆଉ ଉଁ ତର୍କାରୀ ମାଛ ତର୍କାରୀ କରିବି। କା କାଲି କରିବି ଆଉ।
ହୁଁ। ମୁଁ ବି ଯା ମୁଁ ଟିକେ ତା କରିଦେଇସି ସ ସେଇ ଟକାରେ ତାପରେ ଡାଲି ଟିକେ କରିବି। ସେଇ ହର ଡାଲି ଟିକେ କରିବି। ତାପରେ ଭଜା ପୋଟଳ ଆଳୁକୁ ଟି ମଝି ସାଇ ଆଜିର ପୋଟଳ କରିବି କା ଟିକି ମଝି ସାଇଜ ର ପୋଟଳ ମଝି ସାଇଜ ର ବି ଆଳୁ। କାଟିକି ତାକୁ କଣ କରିବା କନଫ୍ଲାୱାର ହଳଦୀ ଉଁ ଲଙ୍କାଗୁଣ୍ଡ ହଁ ତାକୁ ମିକ୍ସ କରିକି ତେଲ କଡିରେ ବସେଇକି ତେଲ ଦେଇକି ତାକୁ ହଉଛି କିଛି ଲୁଣ ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଛାଣିମି। ଛାଣିକି ଟିକେ ମାନେ ବେ ବେଶୀ ତାତିିବନି କି ବେଶୀ ମାନେ କଞ୍ଚାଳିଆ ଥିବ ସେମିତି କରିକି ତାପରେ ତାକୁ ଛାଣିକି ଆଣିକି ରଖିବି ଲା ପରେ ଆଣିକି ତାପରେ ଖାଇବୁ ଆଉ। ଆଉ କଣ କୁହ?
ଆଉ ତମର କାଲି ତମ ଝିଅ ଆସିଥିଲେ? ତାଙ୍କ ଦେହ ଭଲ ଅଛି।
ହଁ ତାଙ୍କ ଦେହ ଭଲ ଅଛି। ଆମ ନାତିର ଦେହ ଟିକେ ଖରାପ୍। ତାକୁ ଆଜି ତାକୁ ଜର ତାକୁ ଆଜି ନେଇକି ଯାଇଛନ୍ତି କଟକ।
ତାକୁ ଜର କାହିଁକି ହେଲା?
ଜର କାହିଁକି ହେଲା ଏମତି କହିହବ କି ଥଣ୍ଡା ଥଣ୍ଡା ରୁ ଜର ହେଲା କାରଣ ଏଇଟା ତ ବହୁତୁ ଗରମ ଥଣ୍ଡା। ମିଶା ଗରମ ଥଣ୍ଡା ମିଶା ହେଇକି ଛୋଟ ପିଲା। ଆ ତେଣୁ ଖରାରେ ଟିକେ ଆସିଲା ଭାରି ସେମାନେ। ଆସିଲା ପରେ ସେ ଟିକେ ପିଇଦେଲା ପାଣି ପିଇଦେଲା। ତେଣୁ ତାକୁ ଥଣ୍ଡା ଟା ଧରିଲା। ତାପରେ ଟିକେ ବୁଲାବୁଲି ଖରାରେ ଆସିିକି ଖରା ପଶିଗଲା ତା ଦେହରେ ତେଣୁ ହୁଁସେ ଆସି ସେଇଥିପାଇଁ ତାକୁ ଟିକେ ଥଣ୍ଡା ଜୋରସୋରରେ ଧରିକି ଜର ଟା ହେଇଚି ଖାଲି ଜର ହିସ ତାକୁ ନେଇକି ଯାଇଛନ୍ତି ଆଜି ମେଡିକାଲ ଜର ଛାଡିଲାନି ତ। ଔଷଧ ଦେଲେ ଜର ଛାଡିଲାନି ସେ ସେଥିପାଇଁ କଟକକୁ ନେଇକି ଯାଇଛନ୍ତି। ଦେଖିବା ପାଇଁ ଡକ ଟର ଆଉ କଣ କୁହ।
ଆଉ ମତେ କିଛି କୁହ?
ହ୍ୟାଲୋ।
ହଁ ମତେ କିଛି ପଚାର?
ହୁଁ ପଚାରୁଚିବା ଆଉ କଣ କେମିତି ଶାଗ କେମିତି ଭଜା ଯାଏ।
ସାଗ ଆଁ ସଗ କ୍ଵଆଁ କୋଶଳା ଶାଗ ନା ଖଡା ଶାଗ ନା
ଯୋଉ ସାଗ ହଉ।
ଶାଗ କୁ ଆଗ ଭଲକରି ଭଲ ଭାବରେ ଝାଡିକି ତାକୁ ବଛାବୁଛି କରିଦବେ। କରିଦେଇକି ତାକୁ ପାଣିରେ ଭିଜେଇ ଦେବେ। ଦଶ ପନ୍ଦର ମିନଟି ପାଣିରେ ଭିଜେଇ ଦେବେ। ପାଣିରେ ଭିଜେଇ ଦେଇ ସାରିଲା ପରେ ଉଁ ତାକୁ ଗୋଟେ ଜାଲିରେ ଛାଣିଦେବେ ଛାଣିକି ତା ପାଣି ଟା ନିଗିଡିଲା ପରେ ତାକୁ ଚୁନ ଚୁନ କାଟି କାଟିବେ। ଆଉ ଆଉ ତ ଏବେ ମୁଁ କହିପାରିବିନି ଟିକେ ସମୟ ହେଲାଣି। ଆଉ ମୁଁ ଯାଉଛି ଟିକେ ରୋଷେଇ କରିବି ଆଉ ପରେ କଥା ହବା।
ଅ ହ
ରହିିଲି।
ରହୁଛି।